ହୁଁ କଣ କରୁଚୁ?
କୋଉଠି ଅଛୁ ନେଟୱାର୍କ ପ୍ରୋବ୍ଲେମ ହଉଚି।
ହଁ ହେଲା।
ହଁ ହଁ ଆସିଲିଣି। ଆସିଲା ବେଳକୁ ସାତଟା ଅଧେ ହେଇଗଲାଣି ଆଉ। ସାତଟା ଅଧେ ପରେ ଆଉ ଆଉ ତୁ କେତେବେଳକୁ ଗଲୁ? ହାଁ?
ଭଏସ କ୍ଲିଅର ଆସୁନି ଟିକେ ନେଟୱର୍କ ଥିବା ଜାଗାକୁ ଆ।
ଏବେ ଶୁଭାଗଲା?
ହଁ ଏବେ ଠିକ ଅଛି।
ହୁଁ। ଆସିକି ଅଛି ଦିଦି ଡ୍ରେସ ଟ୍ ରଖୁଚି ସାଇଜ୍ ରେ।
ହଁ ହଁ।
ସଜେଇ ସଜେଇକି ରଖୁଚି।
ଅହୋ କଣ ଏବେ ସଜେଇଲୁ ବସିକି?
ହଁ ଯଉଥିଲି ଏପଟ ସେପଟ ପକେଇ ଦେଇଥିଲେ।
ହୁଁ ହୁଁ ଏବେ ଟାଇମ ହେଲା?
ହଁ ଆଉ। ଟ୍ୟୁସନ କେତେ ଟାଇମ୍ କରୁଚ ଦିଦି ଘଣ୍ଟାଟେ ଲେଖା କରୁଛ କି?
ହଁ ମୁଁ ଘଣ୍ଟାଟେ କରୁଛି ଆଉ ଗୋଟେ ଟ୍ୟୁଉସନ ଖାଲି ଦେଢ଼ ଘଣ୍ଟା କରୁଛି।
ହଁ ହଁ।
ହୁଁ। ତୁ କେତେ ଟାଇମ କରୁଚୁ ଗୋଟେ ଗୋଟେ
ହଁ ମୁଁ ଘଣ୍ଟାଟେ ପନ୍ଦର ମିନିଟ କରୁଚି।
ଏତେ ଟାଇମ୍?
ଘଣ୍ଟାଟେ ପନ୍ଦର ମିନିଟ୍
ଓ ହଁ କୋଉ କ୍ଲାସ ଯାକୁ ପଡୁଚି।
ମୋର ଷ୍ଟାଣ୍ଡାର୍ଡ ଟୁ।
ଅହ।
ଏବେ ତ ଯିଅ ଅଛି ସେ ସେ ବା
ଓ ହୋ ହୋ।
ତାକୁ ମୁଁ ପୁରା ଆଗରୁ ହିଁ ପଢଉଥିଲି ନା ସେଥିପାଇଁ ବାରଶହ ନଉ ନହନୁ ସେ କ ସେ ବି ନେଇଥିବ।
ହୁଁ ହୁଁ।
ଛୋଟ ବେଳରୁ ତାକୁ ମୁଁ ପୁରା। ବଢଉଛି କିନେ ବର୍ଷା ହେଇଗଲାଣି ଆଗରୁ ହିଁ କମ ପଇସାରେ ପଡେଇଛି ଆଉ ହଠାତ୍ ବଢେଇ ଦେଲେ ହବକି କୁହ।
ହଁ ହଁ।
ହୁଁ ହେଲେ। ତୁ ଘଣ୍ଟାଟେ ପନ୍ଦର ମିନିଟ୍ କାଇଁ ଏତେ ଟାଇମ୍ ଦଉଛୁ ଘଣ୍ଟାଟେ ଲେଖାଁତ ଟିୟୁସନ। କଣ ?
ଯଦିହବ ଘଣ୍ଟାଟେ ପଢେଇ ଦେବି ଭାବୁଛି।
ହଁ। ଆରେରେ ସମୟ ଅନୁସାରେ ପଇସା ନା ସେଇ ପନ୍ଦର ମିନିଟରେ ତୁ ବାହାରିକି ଆଉ ଗୋଟେ କୋଉ ଯା ଯଉ ଯିବୁ ବୋଲି ବି ପଇସା ଆଇ ହବ ନା।
ହୁଁ।
ହୁଁ। ମୁଁ ଯାଉଛି ଘଣ୍ଟାଟେ ସମୟ ଦେଖିକି ଯାଉଛି ସମୟ ଦେଖିକି ଆଉଛି ଘଣ୍ଟାଟେ ବଇଲେ ପଇସା।
କୁଆଡେ କୁଆଡେ ବୁଲିଚ ଦିଦି ତମେ?
ନା ମ କୁଆଡେ ଯାଇନ ଏଇ ଛୁଟିଏ ଏ ମୁଁ ଘରେ ହିଁ ଅଛି।
ମୋର ମନ୍ଦିର ଯାବନି ଆଉ।
ମନ୍ଦିର ହେରିକାବି ମୁଁ କେବେଠାରୁ ଯାଇନି। ହଁ ହାଲୋ ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ‌ ଓ। ହାଲୋ ବିିନି। ହାଲୋ। ହାଲୋ ବିନି । ଆରେ ହ୍ୟାଲୋ। ରି ଈ ରି ହ୍ୟାଲୋ। କଣ ଶୁଣା ଯାଉନଥିଲା ଭୟେସ ହଁ କଣ ହେଇଥିଲା ତ କନ୍।
ନାଇଁ।
ଅ ଭଲ ଜାଗାକୁ ଟିକେ ଯା ଶୁଣା ଯାଉନି ଆଉ
ଏଇଠା ଆମର ଭିତରେ ପୁରା ନେଟାର୍କ ଟିକେ ପାଉନି ଏବେ ଶୁଭା ଏବେ ଶୁଭ ଯାଉଛି ନା ଦିଦି।
ହଁ ଠିକ ଅଛି। ଆଉ। କଣ ରୋଷେଇ କରୁଥିଲୁ ଆଜି?
ଆମର ହେଇଥିଲା ପରା ଦିଦି କଲଲା ଆଳୁ ଭଜା ଡାଲି
କିଏ କିଏ ମିଶିକି ରହୁଛ ନା ତୁ ଜଣେ?
ପୁରୀ ମନ୍ଦିର କେବେ ଯାଇଥିଲ?
ପୁରୀ ମନ୍ଦିର ଯାଇଥିଲି ହେଇଗଲାଣି ବର୍ଷେ ଏଇ ଜୁନ୍ ମାସ ହିଁ ମୁଁ ଯାଇଥିଲି ଆ ବ ବର୍ଷ ବୁଲିକି ଆସ ଥିଲି। ଆଉ ତୁ ଯ କେବେ ଯାଇଥିଲୁ ପୁରୀ?
ମୁଁ ଦିଦି ଥରେ ବି ଯାଇନି ମନ୍ଦିର କିଏ ଘରେ ନଉନାହାନ୍ତି ସେ ଘରେ ଘରେ ହେଇବା ପଳଉଛନ୍ତି ଆମକୁ କିଏ ନେଉନାହାନ୍ତି ବାହାରୁ ନ ଆମେ ପିଲାମାନେ ଯିବା ଘରେ ତ ଛାଡିବନି ଆଉ କଣ ଭାବିବି ହେଲେ
ସେଇଆ ଘରେ ରହିଲେ ତ ଏଇସବୁ ଅସୁବିଧା ଆଉ
ଛନ୍ତି ମୋ ଗାଁ ଗକୁ ନଉନାହାନ୍ତି।
ତୁ ଏପଟେ ଏପଟୁ ପଳଉନୁ ସାଙ୍ଗମାନାନଙ୍କ ସହିତ ତ କେତେବେଳେ ବୁଲିକି ଆସିବୁ
ମା ମାରିଦେବେ ଘରେ ନକହିକି ଗଲେ। ଘରେ କହିଲେ ଛାଡିବେନି ମୁଁ କାଳେ ପିକନିକ ହେଲେ ଯାଉଛି କି କୁଆଡେ ଯାଉନି।
ଉୁଁ ହୁଁ।
କୁଆଡେ ତ ସବୁଆଡେ ଯିବା ଆଉ ଖାଲି ମନ ମନ ହଁ ହେଲା ଦିଦି।
କିଏ କିଏ ମିଶିକି ରହୁଛ ତମେ ରୁମ ରେ?
ଆମେ ଚାରି ଜଣ ଦିଦି ରହୁଛୁ। ମୁଁ ଆଉ ମୋର ଗୋଟେ ସାଙ୍ଗ ଆଉ ଗୋଟେ ସାଙ୍ଗ ଆଉ ଗୋଟେ ଛୋଟ ଝିଅଟେ ରହୁଛି ଆଉ ଗୋଟେ ଦୋକାନ ରେ ରହୁଛି ସିଏ। ଆମର ଏମିତି ହେଇକି ଦିଟା ଘରେ ହେଇକି ଅଛି ରହିବା ପାଇଁ ଶୋଇବା ପାଇଁ ତାପରେ ଗୋଟେ ରୋଷେ ଇ ଘର ଅଛି ତାପରେ ଲାଟ୍ରିନ୍ ବାଥରୁମ୍ ଅଛି ଆଉ।
ସେଇଟା ଭଡା?
ଆମେ ପାଞ୍ଚ ହଜାର ଦଉଛୁ ଦିଦି।
ଓହୋ ଭଲ ଅଛି ତ।
ହୁଁ ଯେ ପଇସା ଟିକେ ବେଶୀ ହେଇଯାଉଛି।
ପାଞ୍ଚ ହଜାର ଏତିକି ତୁ ଯେତିକି କହିଲୁ ତ ବାହାରେ ସାତ ଆଠ ହଜାର ଆଉ।
ହଁ। ପରା ଦିଦି ଯେତେ ଭଗବାନ କଣ କହିବି ଗୋଟେ ଗୋଟେ ରୁ ଥାଇକ ଲାଟ୍ରିନ୍ ବାଥରୁମ ବଡ଼ ଅଛି ବଡ଼।
ପାଞ୍ଚ ହଜାର କୁ ଠିକ ଅଛି। ଚାରି ଜଣ ବୋଲି ହଁ ଚାରିଜଣ ବୋଲେ ହଜାର ଲେଖା ପଡୁଛି ଆଉ ନାଇଁକି?
ବାରଶହ ପଚାଶ।
ହଁ ବାରଶହ ପଚାଶ।
ଆଉ ତାପରେ ଲାଇନ ବିଲ୍ ଏକ୍ସଟ୍ରା ଦଉଛୁ ଆଉ।
ଆରେ ଗ୍ୟାସରିକା ଆଣୁଥିବ?
ହୁଁ ସବୁ ପନିପରିବା ଗ୍ୟାସ ପକଉଛୁ ଆଉ କଣ?
ଓହୋ ସବୁ ହେଇକି ଯାହାହେଲେ ତୋର ମାସ କେତେ ଯାଉଛି ପାଞ୍ଚ ସାତ ହଜାର?
ନାହିଁଲେ ଦିଦି ଏତେ ଗୋଟେ ଖର୍ଚ୍ଚ କରିବି କି?
ଆଉ ଚାଉଳ ଫାଉଳ ପରିବା ଫରିବା ଗ୍ୟାସ୍ ଯାଉନଥିବ।
ଚାଉଳ ଘର ପଠେଇ ଦଉ ପନିପରିବା ଆମେ ସପ୍ତାହକୁ ଶହେ ଏତେ ଟଙ୍କା କରୁଛୁ। ସବୁ ତାହାକୁ ଚାରିଶହ ଟଙ୍କାରେ ଆଣୁଛୁ। ଆଉ ସା ସାତ ଦିନରୁ ସରୁଛି ସାତ ଦିନରୁ ସାତ ଦିନ ସାତ ଦିନ ଚାରିଶହ ଟଙ୍କା ଗଲା। ମାନେ ଗୋଟେ ତ ଏ ଚାରିଟା ପଡିବ ନା
ହଁ।
ହଁ ବୋଇଲେ ଚାର୍ - ଚାରି ଦିନ ଚାରିଶହ। ଗଲା ଆଉ ଘର ଭଡା ବାରଶହ ପଚାଶ ଲାଇନ ବିିଲେଇକି ତେରଶହ ଏଟା ଚାରିଶହ ସତରଶହ ହେଲା ତା ବାଦେ ତେଲ ଏ ଶାମ୍ପୁ କଣ କଣ ଏମତି ହେଇକି ଫୋନ ରିଚାର୍ଜ ତ ମୁଁ ତିନି ମାସ ସବୁ ଥରେ କରିଦିଏ।
ଅ ହଁ ହଁ ହଁ ସେଇଟା ସୁବିଧା ତିନି ମାସ। ସେଥିପାଇଁ ଆଉ ଚିନ୍ତା ନାହିଁ, ହୁଁ।
ତମେ କେମିତି କରୁଛ?
ମାସକୁ ମାସ କରୁଛି ତିନି ମାସ ତିନି ମାସ କେତେବେଳେ କିମିତି ଆଉ କେତେବେଳେଳେ ମାସ ସ ହଜ ଏତିଅ
ହଁ ହଁ।
ହୁଁ। ଆଉ ତେଲ ଲୁଣ ଏରିକା ଯୋଉ ଆଣିଛୁ ସେଇଟା କିଣିକି।
ସେଇଟା ହଁ ସେଇ ଚାରିଶହ ଟଙ୍କ ର ହିଁ ଆଣୁ। ଆଜ
ଓହୋ। ସେଇ ତୋର ସାଙ୍ଗ ଯାକ କୋଉଠି କଣ ପଢୁଛନ୍ତି ନା କଣ?
ସବୁ ସରିଲା ଆମେ ମିଶିକି ସବୁ ସରିଲୁ। ନା ଜଣେ ଖାଲି ଜି ଏନ୍ ଏମ୍ କରୁଛି ସିଏ।
ହୁଁ ହୁଁ।
ଆଉ ଆଉ ଜଣେ ଆମର ଛୋଟ ଟିକେ ବର୍ଷେ ସାନ ହବ ସିଏ ଗୋଟେ ଦୋକାନରେ ଯାଇକି ରହୁଛି। ତାପରେ ଦୋକାନରେ ଯାଇକି ରହୁଛି ଆଉ - ଆଉ ଜଣେ ସେ ଟିୟୁସନ୍ ଟିଉସନ୍ ବି ଯାଉଛି ଯେ ଟିଉସନ୍ ବି ଟିକେ ପାଇନି ଅଛି।
ତମେ ମାନେ କଣ ଗୋଟେ ଗାଁର କି?
ହଁ ଆମେ ଦି ଜଣ ଗୋଟେ ଗାଁ ର ଆଉ ଅନ୍ୟମାନେ ଅଲଗା ଦି ଜଣ ଅଲଗା ଗାଁର ଆଉ।
କେମିତି କଣ ଦେଖା ସାକ୍ଷାତ ହେଇକି ଚାରିଜଣ ମିଶିକି ରହିଲ।
ଏଇ ଏମିତି ମୁଁ ସେମାନଙ୍କୁ କାହାକୁ ଜାଣିନି ମୋ ସାଙ୍ଗ ଜାଣିଛି
ହଁ ଆଛା ରୋଷେଇବାସ କିଏ ତୁ କରୁଛୁ ନା ତୋ ସାଙ୍ଗମାନେ ହିଁ
ନାଇଁ ନାଇଁ ଦିଦି ମିଶେଇକି କରୁଚି। ଲ
ହ। ଭାଗ ବାଣ୍ଟି କରୁଚ। ହୁଁ। ହଉ କଣ ଏବେ ତାହେଲେ କଣ ରୋଷେଇ କରୁଛୁ।
ହୁଁ ଏବେ ଏବେ ଆମ ଆମେ ଭାବୁଛୁ ଆଜି ଟିକେ ରୁଟି ଆଣିବୁ। ରୁଟି ସେମାନେ ଆଣିବା ପାଇଁ ଯାଇଛନ୍ତି। ରୁଟି ଆଉ ସେ ଯଉ କାବୁଲି ବୁଟ ତରକାରୀ କରିଦେଇକି ରୁଟି ସହିତ ଖାଇବ ଭାବୁଛୁ।
ପଠା ତୀ ଦି ପଟ।
ହଁ ପଠେଇବି ପଠେଇବି ପଠେଇଦେବି ର। ଆଉ କଣ ସବୁବେଳେ କେତେ ଭାତ ଖାଇବୁ ଯେ।
ବିଜାର।
ହଁ ପରା ଦିଦି।
କାବୁଲି ବୁଟ ତରକାରୀ ଟିକେ ପଠେଇବୁ ହଁ।
ହୁଁ ପଠେଇଦେବି ପଠେଇଦେବି।
ସେ ଅଞ୍ଜଳି କଣ କରୁ ଚି।
ସିଏ ଏଣେ ସେପଟେ ବଇଚି ମୁଁ ଏପଟେ ରୁମ ରେ ଅଛି। ଆ ଦେଖିନି ସ୍ ସିଲାସିଲି କଣ କରୁଛି ବଧେ। ହଁ।
ଟିଉସନ ଟିଉସନ ରେ ଫାମିଲି ସବୁ ଭଲ ନା ପରିବା
ହଁ ହଉ ଯଦି ମୁଁ ଯୋଉ ଟିଉସନ ଯାଉଛି। ଉଁ କୋ କାହା ବି ଯଦି ଫ୍ୟାମିଲି ଭଲ ହେଇନଥାନ୍ତା। ମୁଁ କେବେ ହେଲେ ଧରିନଥାନ୍ତି କି କରିନଥାନ୍ତି। ମତେ ତେ ଆଗ ଦରକାର ସେ ଛୁଆ ମାନଙ୍କ ଘର କେମିତି। ଘରେ ଯଦି ଭଲ ଅଛି। ମୁ ଛୁଆ ମାନଙ୍କୁ ପଢେଇ ପଢେଇବାକୁ ଇନ୍ତ୍ରେଷ୍ଟ ନେବି। ଆଉ ଘର ଲୋକ ଭଲ ନଥିବେ ଏମିତି ସେ ଯୋଉ ସେ କଣ ତଉଡ ଦେକି କଥା କହୁଥିବେ। ଏମତି ଟିଙ୍ଗା ଲାଗି ହେଇଥିବେ କଥା ବୁଝୁ ନଥିବେ ବୋଲି ମୁଁ ସେ ଟିଉସନ କେବେ ଧରିବିନି କି ଧରିଥିଲେ ହେଲେ ଛାଡିଦେବି।
ହଉ ଦିଦି ରଖୁଛି ହେଲା।
ନାଇଁ ନାଇଁ ଆଉ ଟିକେ ଯାଉ ତାପରେ ରଖିବୁ।
ହେଲାଣି ଦେଖ ରଖୁଛି ତାପରେ କଲ କରି ରୁହ ତାଙ୍କ ମୁଁ ତାପରେ।
ହଁ ହଉ ଠିକ ଅଛି ଓକେ।
ହୁଁ। ହୁଁ